କୁହନ୍ତୁ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହୁଁ କୁହନ୍ତୁ। ତ ଆମେ ଆମ ଟପିକ୍ ଉପରେ କଥା ହେବା ତ ଆମ ଟପିକ୍ ଥିଲା। ପର୍ବପର୍ବାଣୀ ଉପରେ ତ ପର୍ବପର୍ବାଣୀରେ କଣ? ପର୍ବପର୍ବାଣି ତମକୁ କଣ ଭଲ ଲାଗେ?
ମୋତେ ପର୍ବପର୍ବାଣୀ ମାନେ ମାନେ ବେଶୀ ଦୀପାବଳି ଭଲ ଲାଗେ। ଆଉ ଶିବଯରାତ୍ରୀ ତାପରେ ରଥଯାତ୍ରା, ଗଣେଶ ପୂଜା, କାଳୀପୂଜା, ଦୁର୍ଗାପୂଜା ମାନେ ସବୁ ଭଲ ଲାଗେ। ଆପଣଙ୍କୁ।
ମତେ ବି ସେମ ଭଲ ଲାଗେ ଯେହେତୁ ଏବେ ସବୁ କିଛି ପାଖେଇ ଆସଛି। ଆମର ଏବେ ଏଇ ମାସରେ ଯଦି ଆମର ରଜ ଅଛି। ଆର ମାସରେ ଦେନ୍ ଅଛି ରଥ ଯା
ହୁଁ। ମାଣବସା ଗୁରୁବାର ବି ଭଲ ଲାଗିବ।
ହୁଁ।
ହୁଁ।
ଆଉ କଣ
ଆଉ ପ୍ରଥମାଷ୍ଟମୀ
ଆଚ୍ଛା ଏବେ ଯେହେତୁ ରଥଯାତ୍ରା ହେଉଛି ତ ରଥଯାତ୍ରା ଉପରେ କଣ
ଓ ଆମ ଇଆଡ଼େ ତ ରଥଯାତ୍ରା ହୁଏ
ହୁଁ ହଁ ହଁ
କଣ ହଁ ଦେଖ ରଥଯାତ୍ରା ହେଉଛି ଆମ ଓଡ଼ିଶା ସବୁଠୁ ବଡ଼ ପର୍ବ ଯୋଉଟା କି ଆମ ଓଡ଼ିଶାରେ ପ୍ରଖ୍ୟାତ ପ୍ରତିବର୍ଷ ଆମର ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ ଆମେ କରୁ ଯୋଉଟା କି ଆମର ଜଗନ୍ନାଥ ଆମର ତିନିଟା ରଥ ଥାଏ ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରାଙ୍କର ତ ଜଗନ୍ନାଥଙ୍କ ରଥ ନାଁ ହଉଛି ନନ୍ଦିଘୋଷ ଆଉ ବଳଭଦ୍ରଙ୍କ ରଥନା ତାଳଧ୍ଵଜ ଆଉ ଶୁଭଦ୍ରା ଙ୍କର ରଥ ହଉଛି ଦଶ ଦଳନ ଆଉ ଯେତେବେଳେ ଆମର ରଥଯାତ୍ରା ମାନେ ଷ୍ଟାର୍ଟିଙ୍ଗି ହୁଏ ତ ତା ଆଗରୁ ଆମର ମାନେ ଦେବତା ମାନଙ୍କୁ ମାନଙ୍କୁ ତାଙ୍କର ସ୍ନାନ ପୂର୍ଣ୍ଣିମା ତାପରେ ଅନ୍ନବସତ ତାପରେ ର ରଥଯାତ୍ରା ବାହୁଡ଼ା ସୁନାବେଶ ନୀଳାଦ୍ରି ବିଜେ ଏ ସବୁ ହେଇଥାଏ ରଥଯାତ୍ରା ଟାଇମିରେ ଲକ୍ଷ ଲକ୍ଷ ଭକ୍ତ କଣ କରନ୍ତି ନା ମାନେ ରଥ ଟାଣିବା ପାଇଁ ସେଇଠି ଉପସ୍ଥିତ ହୁଅନ୍ତି ଅ ଜଗନ୍ନାଥ ମନ୍ଦିର ପାଖରେ ତ ରଥ ଟାଣି ଟାଣି ଗୁଣ୍ଡିଚା ମା ମନ୍ଦିରକୁ ନେଇକି ଯାଆନ୍ତି କାରଣ ଆମର ଯେଉଁ ମାନେ ଭଗବାନ୍ ଅଛନ୍ତି ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା ତିନି ଭାଇ ଭଉଣୀ ତାଙ୍କେ ଯାଆନ୍ତି ତାଙ୍କ ମାଉସୀ ଘରକୁ ବୁଲିବା ପାଇଁ ସେଥିପାଇଁ ଆମେ ରଥ ଯାତ୍ରା ପାଳନ ଯାତ୍ରା ପାଳନ କରୁଛେ
ହୁ
ଆପଣଙ୍କ ଏରିଆରେ କେମିତି ହୁଏ ହୁ ହୁ
ଆମର ଏଇ ସେମିତି ହୁଏ ତମେ ସୁ୍ନାବେସ କେମିତି ପାଳନ କରାଯାଏ ଜାଣିଛ
ସୁନାବେଶ
ହୁଁ ମୁଁ କହିଦେଉଛି ସୁନାବେସ କେମତି ସୁନାବେସ ହେଉଛି ରଥଯାତ୍ରାର ଏକ ଖାସ୍ ଦିନ ଯେଉଁଦିନ ଭଗବାନଙ୍କୁ ସୁନା ଗହଣାରେ ସଜାଯାଏ
ହୁଁ
ଏଇଟା ଆମର ଜଗନ୍ନାଥ ମନ୍ଦିରର ପୁରା ଆଗରେ ହିଁ ହୁଏ ରଥ ଉପରେ ବସିକି ହୋଇଥାଏ ତ ବାହୁଡ଼ା ଯାତ୍ରା ପର ପରେ ସାଧାରଣତଃ ଆଷାଢ଼ ମାସରେ ହିଁ ହୁଏ ଏଇଟା ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର
ହୁଁ
ଯେହେତୁ ତାଙ୍କର ତାଙ୍କ ଯାତ୍ରା ହେତୁ ତ ତାଙ୍କର ସୁନାବେସ କରାଯାଏ
ହୁଁ
ରଥରେ ବସିଥିବା ମ ବାହୁଡ଼ା ପରେ ତିନି ଦେବତା ରଥରେ ବସିଥାନ୍ତି। ମନ୍ଦିରର ସେବାୟତମାନେ ସୁନା ଗହଣା ପ୍ରସ୍ତୁତି କର ନ୍ତି, ମୁକୁଟ, ହାର, ହାତର ଗହଣା, ହାତର ବାହୁଟି ଏମିତି ସବୁ କିଛି ତାଙ୍କୁ ପିନ୍ଧେଇଥାନ୍ତି। ସୁନା ଅଳଙ୍କାର ପିନ୍ଧେଇବା ଦେବତାଙ୍କୁ ସୁନା ଗହଣା ପିନ୍ଧାଯାଏ। ଏହାକୁ ସୁନାବେଶ କୁହାଯାଏ। ଲକ୍ଷ ଲକ୍ଷ ଭକ୍ତ ଏହା ଦେଖିବାକୁ ଆସନ୍ତି। ସମ ସ୍ତେ ଦର୍ଶନ କରନ୍ତି ଓ ଆଶୀର୍ବାଦ ନିଅନ୍ତି। ଭୋଗ ପୂଜା ଯିଏ ଯାହା ପୂଜା କଲେ ସେଗୁଡାକ ଭଗବାନଙ୍କୁ ଭୋଗ ଲଗାଯାଏ, ଦେନ୍ ପୂଜା କରାଯାଏ। ଭଗବାନଙ୍କ ଜଗନ୍ନାଥଙ୍କୁ ରାଜା ଭାବେ ସଜାଯାଏ। ଏବଂ ରଥଯାତ୍ରାରେ ସବୁଠୁ ସୁନ୍ଦର ଦିନ ଥାଏ ସେଇଟା।
ହୁଁ।
ଆଉ ବାକି ତାର ନୀଳନ୍ଦ୍ରି ବିଜେ ଯଉ ହୁଏ ଆମର, ନୀଳାନ୍ଦ୍ରି ବିଜେ ହେଉଚି ରଥଯାତ୍ରାର ଶେଷ ଦିନର ପର୍ବ। ଏହି ଦିନ ଭଗବାନ ପୁଣି ମନ୍ଦିରକୁ ପ୍ରବେଶ କରନ୍ତି।
ହୁଁ।
ଏମାନେ ରଥରୁ ଉତାରିକିରି ମନ୍ଦିରକୁ ଯାଆନ୍ତି। ଆଉ ବାକି ଲକ୍ଷ୍ମୀ ମାଆଙ୍କ ରୋଷ ସେଇ ଟାଇମ୍ ରେ ହେଇଥିଲା ଯେତେବେଳେ ଜଗନ୍ନାଥ ଆଉ ଗୁଣ୍ଡିଚା ଯା ଯାଆନ୍ତି। ସେତେବେଳେ ଲକ୍ଷ୍ମୀଙ୍କୁ ନେଇକି ଯାଆନ୍ତି ନାହିଁ। ସେହି କାରଣ ଯୋଗୁଁ ଲକ୍ଷ୍ମୀ ମା ରାଗିଥିଲେ।
ହଁ।
ଯୋ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଯୋଉଁ ତାଙ୍କ ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ, ତ ସେଇ ଟାଇମ୍ ରେ ଲକ୍ଷ୍ମୀ ମା ମନ୍ଦିର ଦ୍ୱାର ବନ୍ଦ କରିଦେଇ ଥିଲେ। ବା ଯେତେବେଳେ ଭଗବାନ ଫେରୁଥିଲେ ତାଙ୍କ ଗୃହକୁ ତ ସେ ସେଇ ଟାଇମ୍ ରେ ଲକ୍ଷ୍ମୀ ମା ମା ରାଗିକି ଥିଲେ, ତ ଲକ୍ଷ୍ମୀ ମା ମନ୍ଦିର ଦ୍ଵାରା ବନ୍ଦ କରିଦେଇଥିଲେ। ସେ ତୁରନ୍ତ ଭିତରୁକୁ ଯିବାକୁ ଦିଅନ୍ତି ନାହିଁ।
ହଁ।
ତ ଆମର ତମେ ଜାଣିଚ ଜଗନ୍ନାଥ ଲକ୍ଷ୍ମୀଙ୍କୁ କଣ ଦେଇକି ମଣେଇଥିଲେ?
ରସଗୋଲା।
ହଁ। ତ ତାପରେ ସାଙ୍ଗେ ସାଙ୍ଗେ ଲକ୍ଷ୍ମୀ ମା ଖୁସି ହେଇକିରି ଦୁଆର ଖୋଲି ଦେଇଥିଲେ। ମନ୍ଦିର ତାପରେ ତିନୋଟି ଦେବତା ମ ମନ୍ଦିରକୁ ପ୍ରବେଶ କରନ୍ତି। ଏହା ସହିତ ରଥଯାତ୍ରା ସମାପ୍ତ ହୁଏ।
ହଁ।
ଏହାର ମହତ୍ୱ କହିବାକୁ ଗଲେ ତ ଆମର ଏହା ପତି ପତ୍ନୀର ସ୍ନେହ ଓ ମନମାଳିନର କଥା ଦର୍ଶାଏ। ଓଡ଼ିଶାରେ ଏହାକୁ ରସଗୋଲା ଦିବସ ଭାବେ ମଧ୍ୟ ମନାଯାଏ।
ହୁଁ।
ଆଉ କଣ ଜାଣିଚ ତମେ ଜଗନ୍ନାଥଙ୍କ ବିଷୟରେ? ଜଗନ୍ନାଥଙ୍କର ଯୋଉ ଆମ ପର୍ବ ଥାଏ ତ କଣ କଣ ଜାଣିଚ?
ନାଇଁ କୁହନ୍ତୁ।
ସ୍ନାନ ଯାତ୍ରା ବୋଲି ଥାଏ। ଯାହାକି ଆମର ଜୈଷ୍ଠ ପୂର୍ଣ୍ଣିମାରେ ପାଳନ ହୁଏ। ଦେବତାଙ୍କୁ ଶହେ ଆଠ ଘଣ୍ଟା ଘଡ଼ା ପାଣି ରେ ସ୍ନାନ କରାଯାଏ।
ହୁଁ।
ଆମର ଚନ୍ଦନ ଯାତ୍ରା ବି ହୁଏ ଗ୍ରୀଷ୍ମ ଗ୍ରୀଷ୍ମରେ ଏବେ ଯାହା ଚାଲିଥିଲା ମଝିରେ ଏଇଠି ଆମ ପାଖରେ ଆ ଦେବତା ଙ୍କୁ ଚନ୍ଦନ ଲଗାଯାଇ ଆଉ ନୌକାରେ ବିହାର ହୁଏ ବା ତାଙ୍କୁ ମାନେ କିଛି ସେ ଭିତ୍ତିରେ କିଛି ପାଳନ କରନ୍ତି ତାଙ୍କେ। ଆଉ ବାକି ଆମର ରହିଥିଲା ନବକଳେବର। କେତେକ ବର୍ଷ ପରେ ସାଧାରଣତଃ ବାରରୁ ଉଣେଇସି ବର୍ଷ ହୁଏ। ଦେବତାଙ୍କୁ ନୂଆ କାଠ ମୂର୍ତ୍ତି ତିଆରି କରାଯାଏ।
ହୁଁ।
ଆଉ ବାକି ଆମର ଦୋଳ ଯାତ୍ରା ବି ହୁଏ, ଅନ ଅନବସର ହୁଏ। ଆଉ ନୀଳଦ୍ରି ବିଜେ ମୁଁ ତ ଏବେ କହିଲି। କେମିତି ପାଳନ ହୁଏ ଜାଣିଛ? ମାନେ କିଛି ବି ଜାଣିନ।
ନା।
ଠିକ୍ ଅଛି ତ ନବକଳେବରେ ହେଉଛି ଜଗନ୍ନାଥ ଭଗବାନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରଙ୍କର ନୂଆ ଦେହ ତିଆରି କରାଯିବାର ପବିତ୍ର ପର୍ବ।
ହଁ।
ମୁଁ ଏବେ କହିଲି ଯେ ସାଧାରଣତଃ ବାରରୁ ଉଣେଇସି ବର୍ଷ ମଧ୍ୟରୁ ଗୋଟେ ଥର ଆମର ନବକଳେବର ହୁଏ, ଆଷାଢ଼ ମାସରେ ରଥଯାତ୍ରା ସହ ହୁଏ।
ହଁ।
ତ ବଣ ମାନେ ଏଇ ନବକଳେବର ଫାଷ୍ଟ ରୁ। ତ ତାଙ୍କର ବଣଯାଗ ଯାତ୍ରା ବୋଲି ଗୋଟେ ଥର ହୁଏ ଯାହାକି ପୂଜାରୀ ମାନେ ପବିତ୍ର ନିମ୍ବ ନିମ୍ବ ଗଛ ବା ଦାରୁଗଛ ଯୋଉ ଆମର ଖୋଜିବାକୁ ଯାଆନ୍ତି। ଏହାକୁ ଦାରୁ ଖୋଜିବା ବୋଲି କୁହାଯାଏ।
ହଁ।
ପବିତ୍ର ଗଛ ଚୟନ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିବା ଦାରୁଗଛ ଚୟନ କରାଯାଏ। ଆ ଆମ ଆମର ଦାରୁ ଗଛ ବି ମାନେ ଜଗନ୍ନାଥଙ୍କର ମୂର୍ତ୍ତୀ ଯୋଉ ଏ ଦାରା କରାଯାଏ। ତ ସେଇ ଗଛରେ ବା ଦାରୁ ଗଛ ଯାହା ଆମର ଖୋଜିବାକୁ ଯାଆନ୍ତି। ସେଇ ଦାରୁ ଗଛରେ ଏମିତି କୋଉ ପକ୍ଷୀ ବି ବସି ନଥିବ। ତ ସେଇ ଗଛ ମାନେ ତାଙ୍କେ ଚିହ୍ନଟ କରିକିରି ଆମର ସେଇ ଜାଗାରେ ପୂଜା କରିକିରି ତ ଗଛ କଟାଯାଏ।
ହୁଁ।
ତାପରେ ସେଇ କାଠକୁ ନୂଆ ମୂର୍ତ୍ତି ତିଆରି ହୁଏ, ଗୁପ୍ତ ଭାବେ ଏହା କାମ ହୁଏ। ଅ ପୁରୁଣା ମୂର୍ତ୍ତୀରୁ ବ୍ରହ୍ମ ନୂଆ ମୂର୍ତ୍ତିକୁ ଦିଆଯାଏ। ଏହା ସବୁଠାରୁ ଗୁପ୍ତ ଓ ପବିତ୍ର କାମ। ପୁରୁଣା ମୂର୍ତ୍ତି ସମାପ୍ତି ପୁରୁଣା ମୂର୍ତ୍ତିକୁ ମନ୍ଦିର ଭିତରେ ସମାଧି ଦିଆଯାଏ। ଦିନ୍ ତାପରେ ନୂଆ ମୂର୍ତ୍ତି କୁ ଅ ନୂଆ ମୂର୍ତ୍ତି କୁ ଲୋକଙ୍କୁ ଦର୍ଶନ ଦିଆଯାଏ ତାପରେ ରଥ ହୁ ର ରଥଯାତ୍ରା ହୁଏ।
ହଁ।
ବିଶେଷତା କହିବାକୁ ଗଲେ ଏହାକୁ ଭଗବାନଙ୍କ ନୂଆ ଜନ୍ମ ବୋଲି କୁହାଯାଏ। ଲକ୍ଷ ଲକ୍ଷ ଭକ୍ତ ଏହି ପର୍ବ ଦେଖିବାକୁ ଆସନ୍ତି। ଏହା ହିଁ ନବକଳେବରର ପୁରା ପ୍ରକ୍ରିୟା ଥାଏ।
ଆଚ୍ଛା।
ତାପରେ ଛତୀ ଭଟ ଜାଣିଚନ୍ତି?
କଣ?
ଛତି ଭଟା ବୋଲି ଅଛି ଗୋଟେ ଭଗବାନଙ୍କର।
ସେଟା କଣ?
ସିମ୍ପଲରେ କେମିତି କହିଦଉଚି ମାନେ ଅଁ କହିବାକୁ ଗଲେ ତ ମାନେ ଛତିଭଟ ମାନେ କଣ କହିଲେ? ଅ-ଆମ ଓଡିଶା ଗ୍ରାମ୍ୟ ଅଞ୍ଚଳରେ ଏଟା ପାଳନ ହୋଇଥିବା ଗୋଟେ ପରମ୍ପରା ପର୍ବ। ଏହାକୁ ବିଶେଷ କରି ଛୁ ଛୋଟ ପିଲାଙ୍କ ମଙ୍ଗଳ ଓ ସ୍ବାସ୍ଥ୍ୟ ପାଇଁ ପାଳନ କରାଯାଏ। ପୁରା ସଟ୍ ରେ କହିବାକୁ ଗଲେ ତ ଛୋଟ ଶିଶୁ ଜନ୍ମ ପରେ ଆମେ ଆମର ବାର ଦିନି କିଛି ସମୟ ପରେ ପାଳନ କରାଯାଏ ଏହା। ଏହା ଶିଶୁର ଭଲ ଭବିଷ୍ୟତ ଓ ସୁରକ୍ଷା ପାଇଁ ପର୍ବ କିଛି ଗୋଟେ ଅଛି ଆମର ହଉ ଛ-ଛତିଭଟବୋଲି।
ହୁଁ।
ଯାହାକି ଆମର ସେଥିରେ ଭାତ ଡାଲି ଖିରୀ ଫଳ ଇତ୍ୟାଦି କିଛି ପୂଜା କରାଯାଏ।
ଆଚ୍ଛା।
ଠିକ୍ ଅଛି ତ ଟାଇମ୍ ହେଇଯାଇଚି ତେଣୁ ରଖୁଚି।